ହାଲୋ।
ଆଉ କାଣା କରୁଚ?
କରିବୁ ଆଉ କଣ? ବାଇଗଣ ତୋଳି ଯାଇଥିଲି ପା ।
ବାଇଗଣ ତୋଳି ଯାଇଥିଲ।
ହୁଁ। ଏବେ ଚପଲରେ ଗୋଟେ ବେଳେ ଗୁହିରା କଣ୍ଟାଟେ ଗଳିଯାଇଛି ନା ନାଇଁ।
ଚପଲରେ?
ହୁଁ।
ହଉ କାଢ଼ିଦେ ନହେଲେ ଆଉ ଟିକେ ଟିକେ ଭିତେରେ ପୁରେଇଦେ।
ସେ କାପଡା ବାଳ ଚପଳରେ ଗଳି ଯାଉଛି ମୁଁ ଚାଲିଥିଲି ।
ବାଇଗଣ ନବୁ କି ବାଇଗଣ।
ବାଇଗଣ ନା ମ ।
ବେଶୀ ହେଇଗଲା ପଇସା ଅଳପ ତମ ଜୋର ପଇସା ଆଉ ।
ଏତିିକି ଅନା । ଏଇଟା ଫୁଲ ଝୁରା‌ ହେଇଥିଲେ କଷୁ ପଡି ନେବା ହଉ। ତୁ ଟେଙ୍ଗିରା ଉପରେ ହେଇ କଣ କର କଥା ହଉଚୁ କିରେ?
ତୁ ଟିକେ ସମ୍ଭାଳିକି ରହିବୁ ନା।
ତୁ ସମ୍ଭାଳେ। ହୁଁ । ଟଙ୍କା ଟେ ହି ମିଳିବନି।ଟଙ୍କା ଟେ ବି ମିଳିବନି।ବଢିଆ ପବନ ହଉଛି ବେ । ଦାଦାଙ୍କୁ ଛାଡ଼ିଆକୁ ଯିବୁ। କାଲି ବାଇଗଣ ସାଡ଼ିବାକୁ। ବାଳ ଏଟା କେଟେର କରୁଥିଲାରେ।
ତୋ ଟାରେ କେତେଟା ବୁଝିବି ଯେ?
କିଏ ମୁଁ ମୋର ତ ଏଇନୁ ମୁଁ ତିନିଟା ତା ସହିତ କଥା ହେଲି।
ତିନିଟା ନା ଆହୁରି ତିନିଟା କି ଚାରଟାବେଳେ ଯାହା କରଦବା।
ତୋର କେତେଟା କି?
ତୋ ଅର୍ଡ଼ାରେ କରିଦେବି କହିଲି ତତେ କଲ୍ କରି କରି
ତୋର ତ ଏଇନେ ପନ୍ଦରଟା ହେଇଚି। ଯୋଉ ନା।
ହୁଁ ଏଇଟା ତ ପନ୍ଦରଟା ହବ।
ଆ କାଳିଆର ମେସେଜରେ କଣ ଏତେ ଆଉଛି। ମେସେଜ କାରିରିଆ ଆପ ହଁ କହୁଛନ୍ତି। ଭିଷ କରି ସାରିଲା ମତେ ଗ୍ରୁପ କାଟିଦେବେ କଣ ପାଇଁ?
କ ଆପ ବିଷୟରେ ସତରେ କିଛି କହନି। ସତା ହେପନା
ନରାମ କେସ କରିଦେବୁ।
କେସ୍ କରିଦେବୁ।
କଥାବାର୍ତ୍ତା ହବନି।
ଏ ଏଇ ଆ ବିଷୟରେ କିଛି କହିବୁନି ଆଉ।
ନହେଲେ କାଟିଦବା ଆମ ଗ୍ରୁପ ରୁ?
ଗ୍ରୁପ ର ନୁ ମାନେ ଏଇଟା କଲ୍ ଟା ପଇସା ଦେବେନି।
ବାଳ ମୋର ଜାଣି ଜାଣି ଆମ କଭରଟାକୁ ପୁରା ଖଣ୍ଡିଆ କରିସାରିଲିଣି।
ହୁଁ ହଁ।
ହ କାଉରା
ଏଟା କଣ ଅମୁକ ବହଳିଆ। ଅମୁ କ ବଳିଆ କହୁଛ ବଳିଆ ନ ବାହାରଲି ଆସେ ଗ୍ରୁପ ରେ ଦେଖୁଛ।
ଗ୍ରୁପରେ
ସଂଘ ଭିତରେ ତା ଟେ ଅମୁକ ବାହାରଲିଆନ ବହଳିଆ ଆମ
କଣ ଟାମ କାଇହିଁ କିଛି ଦେଲେ ଖାଇନି ହଁ ମୁଁ ଦେଖୁଛି ବା କାଇହିଁ କଣଟାଖ। ଖାଇନ୍ତ।
ସେ ଲେଖିଛି ଅମୁକ ବହଳିଆ କହୁନ୍। ଦେଖିପାରିଲିନି। ବହଳିଆ ନା ପାଣିଆ। ସେଇଟା ପଚାରୁଛି କୋଉ ଜୋନରେ ଅଛି ରେଡ ଜୋନ୍ ନା ହଳଦିଆ ଜୋନ୍ ।
ସ୍ଲୋ ରେ କଥା ହ।
ଏଇଟା ବାହାଲିଆ ତାଙ୍କର ନା ।
ବାହାଳିଆ ନା ବହଳିଆ ଜଣା ପଡୁନି । ନା ନା ଏଇ ଯୋଉ ନମ୍ବର ସବୁ ଦେଇଛି ଏସ ତର ଯଉ ଇଏ ଅମକ ସାହୁ ଅମକ ଅମକ ଅମକ ଏକ ଦୁଇ ତିନିଚାରି ପାଞ୍ଚ ପାଞ୍ଚଟା ନମ୍ବର ଛଅ ସାତ ଏ ଭାଇ ତ ନମ୍ବର ଅଛି କିରେ। ଏ ତ ନମ୍ବର । ନାହିଁ । ଏ ସବୁ କଣ ରେଡ ରେଡ ସବୁ ଦେଇଛି ତ?
ଦେଖେ ଇଏ ଅମୁକ ପାତ୍ର ରେଡ୍‌ ଜୋନ ।
ଅମୁକ ପାତ୍ର ହଁ ରେଡ ଜୋନ୍ ୟାଙ୍କର ବି ଅଛି ରେଡ ଜୋନରେଣ ଦେବନି ନା କଣ ମାରିଲା ।
ରେଡ ଜୋନରେ ମାନେ ଯୋଉ ମାନେ ଦଶଟା କରିନାହାନ୍ତି ସେଇମାନେ ରେଡ ଜୋନରେ ଅଛନ୍ତି। ଯୋଉମାନେ ଦଶଟ ରୁ ଅଧିକ କରିଛନ୍ତି ସେମାନେ ହଳଦିଆ ଜୋନରେ ଆଉ । ମାନେ ଟିକେ ଅଛି ଭଲରେ ଆଉ ଯୋଉମାନେ କୋଡିଏଟା ଭଳିଆ କି? ତିରିଶ ଟା କରିଦେଇଛନ୍ତି।ସେମାନେ ଏ ସାସ ସବୁଜ ଜୋନ ।
ଆରେ ଇୟାଡେ ବୁଝିଛ କି?
କଣ?
ଢେଙ୍କାନାଳ ବୁଲିଯିବୁ।
ଏ ଅମକ ନା ନ ଧରିବୁନି ହେଲା ମୁଁ ଧରିଲି ନା ।
ଢେଙ୍କାଳ ହେଇଟା ଗୋଟେ ଗାଡି।
କଥା ବୋଲି ଦେବି ଜାଣିବୁ। ହେଇନି ଆଉ ନା । ଆଉ କଣ କହୁଛୁ?
ଆରେ ହଁ ରେ ଏଇରା କେତେ ଦେଇଛି ତମ ଦେଇନି କିରେ?
ଆଁ ।
କଇଲୁ ମୋ ନାଆଁଟା ଦେଇନି।
ତୁ କମ୍ପ୍ଲିଟ କରିଦେଇଛୁ ଆଉ ତୋର କେମତି ହବ ।
ନାଇଁ ନାଇଁ ଏରେ ଦେଇଛି ଯେ ଅଳ୍ପ ଲୋକଙ୍କର ଦେଇଛି ।
ସେ କଥା ହଉନାହାନ୍ତି କି?
ହୁଁ। ଏଇଟା ଦେଖି ଆଉ ଗୋଟେ ଭୂଇଆ ଯୋଉଟା ଆସ ସିଏ କାଲି କହୁଥିଲା କଥା ହବାପାଇଁ। ହୁଁ। କଲ କଲୁ ଯେ ହେଲାନି। ସିଏ କହୁଥିଲା ଆଜି ଆଉ ଗୋଟେ ସକାଳେ ହେଇଛି ଏଟା କିଏ ଗୋଟେ ତ
ଏନ କିଏ ଫ୍ରି ଅଛ ଦେଖିକି କଥା ହେ ତ ସହିତ ତୋ ସହିତ କଥା ହଇନି ଆଉ ତୋ ସହିତ ମଜା ଲାଗୁନି।
କିସ କରୁଚକି?
ଦେଖିଆ
ରହ ଟିକିଏ ଏଇଟା ସରୁ ତୁ କଲ କରିବୁ ମୁଁ ଇଆଡେଲ
ମୁଁ ତ କରିପାରିବିନି।
ମତେ କହିଛି ବୋଲି ପଛେ କଲ କରିବା ପାଇଁ
ଲେଡିସ୍।
କଲ କରିଥିଲି ଯେ ଗଲାନି ପା ନେଟାର୍ଥିଲା ଏଇନା ଠିକ ହେଇଗଲାଣି। ଏଇ ହବ ଯିବ କଲ ଟା ଏଇ
ମାନେ ଏପର୍ଯ୍ୟନ୍ତ କାହା ସହ ହେଇ ତୁ ଜାଗା ଯେତେବେଳେ ଆଇଲଣି
ନା ଚେଷ୍ଟା କରାହଇଗଲା ଯେ ବିଫଳ।
ଆଉ ଭଲ ଆଉ କଣ କଥା ହଉ କିରେ ।
ତମୁ କୋଉ ଲୋକ କେମତି ଆମ କଣ ଏ ମୁଁ
ଚାଲ ତା ଖାଉ କ କଥା ହ। ଏବେ ଖାଇସଣି ହଁ ଖାଇସଣି ଆଉ ତମ
ଖୟୋଗ କଣ? ଆଉ ଟିକେ ଗେଲେ ହେଇକି କହିଲେ ଆସରିଲା ଆଉ
ବହି ଗୁଣ୍ଡ ଦମିତି କୁହନ୍ତି।
କେତେ ହେଲାଣି କିରେ।
ସାତେ ଆହୁରି ତିନି ଆହୁରି କେହି ଅନଲାଇନ ନାହାନ୍ତି।
ରହ ଟିକେ ଟିକେ ର ଟିକେ ର
ଏଠି କିଏ ଗ୍ରୁପ ଅଛି ତୁ ଅଛୁ।
ଆପରେ କଣ ଝିଅ ପିଲାବୁ ପୁରା ଖାଲି ଏଇଟା ଅଛନ୍ତି କି?
ହଁ ତାଙ୍କର ସେପଟ ସବୁ ଝିଅ ପିଲା। ଛନ୍ତି ମୋ ମାସଆ ଗାଁ ରରୁ ଅଧା ତିନିପଲୋକ ଏଇଟା କହୁଛ।
କାଲି ତଙ୍କୁ ଆବି ଟଙ୍କାରେ ସବୁ ପୁଛନ୍ତି ସେ ଏଠି
ହଁ ସେଇଠି ତା ସାଙ୍ଗ ଫାଙ୍ଗ ହେରା ଗୁରେ ସବୁ ପଶୁଛନ୍ତି ସେମାନେ ଏଇରା କରୁଛନ୍ତି। ଏଇଟା ତା ସାଙ୍ଗ ଗୋଟେ ଏଇଠି କଲ କରୁଥିଲା।
କଣ କହିଲା?
କଥା ହୋ
କଥାଲା କଣ କହିଲା?
କହିଲା ପଛ କଲ କରିବା ପାଇଁ ପରା ହେଲାନି। ଏ
ଝାଡ଼ା ହେଇଥିଲା କି ସେ ଆଉ?
କଣ ହେବେ?
ପଥରଟା ପାଇଲା ଭଳିଆ ଲାଗିଲାନି।
ଆଉ ବ ମ ନା ପଡ ତା ପୁର୍ବରେ ତୁ ଯାହା କଥା ହୋବୁ ମତେ କହିବୁ ହେଲା। ତା ସହିତ ଝିଅ ପିଲାବି। କେମୀତିଆ କଥା ହଉଛିିବ କଲେ ମଜିବ ଆଉ। ସେ ପଚାରେ ତମ ଘର କୋଉଠି କଣ କହିବୁ?
ମୁଁ କହିବି ସିଏ ପଚାରିବେ ମୁଁ କହିବି କହିବି ଗଟ ତମ ମନା କର
ନା କହିବନି ସେ ଆମକୁ ଥୋଡି
ମୁଁ କହିଁ ଆମ ଘର ହ ମାଛ
ଓ ଜାଣ ଦ୍ୱାରେ ତ ଭାଇ କଣ ସମସ୍ତେ କଥା ହଉଛି ଭାଇ ମୋତେ ଏଇ ସବୁ କରିଛି। ସେଇ କଥା ହୋଉଛି।
ମନଷ ଖୋଯୁଥିଲି ଜେ ମନଷ ସେକଲା ୟାର ତାର ବି ଅଛି କମ୍ପ୍ଲିଟ କରିଦିଅ ଦି ଜଣ ଯାକ ଆଉ ମୁଁ କହିଲି ହଉ ହଉ ଅତି ଶୀଘ୍ର ନିଶ୍ଚିତ।
ଆଉ।
ଶୋଇଲାଳୁ
ତାର ଏମିତି ଏତି ଆସ୍ତେ ଆସ୍ତେ ହାତକୁ ଦି ହାତ ହେବ ଏଇଠୁ ଆବ ଆରେ ଏମିତି ଅପରାଧୀ ସବୁ ଧରିବ ସମସ୍ତେ ହାତ ଦି ହାତ ହେଇଯିବ।
କଲ୍ କରିକି ଏଇଠି।
ହ ୟା ପରେ। ତଲାକୁ ଡାକିଦବା। ସଲା ପରେ ତାଙ୍କରିି କରିଦବା। କହି ଗୁଣ୍ଡ ତ କରିବା ଆଉ ଟିକେ ପରେ ଆଉ । ଆ ତଉ ପବନ ଆଜି। ପାଗ ଟା ଯେମିତି ହେଇଛି ମସ ଲାଗୁଛି ଆଜି। ମସ୍ତ କଟା।
ସମୟ ସମୟ ନିକଟତର। ପଜୁଲି ଆଉ।
ବହ ଗୁଣ୍ଡ କରିଦଉଛି କଣ।
ହଁ ହଁ। ହଁ ବହିଗୁଣ୍ଡ।